ହାଲୋ।
ହାଲୋ । ମ୍ୟାଡ଼ାମ ଜୟ ଜଗନ୍ନାଥ।
ମ୍ୟାଡ଼ାମ ଜୟ ଜଗନ୍ନାଥ।
ହା କେମିତି ଅଛନ୍ତି? ମୁଁ ଏଇତ ବର୍ଷାରେ ଫସି ଯାଇଛି ଆସି ବାହାରେ। ମୁଁ ଭଲ ଆଉ କଣ କର୍ ରିଆ? ଯେ ବାହାରୁକୁ ଟିକେ ଆସିଲି ଯେହେତୁ ବର୍ଷା ହଉଛି ସକାଳୁ ଏପର୍ଯ୍ୟନ୍ତ ହେଲାଣି ଲଘୁଚାପ ରହିଛି ଛାଡିଆର ନାହିଁ ଫସି ଯାଇଛି ବାହାରେ ଟିକେ ଆଉ। ଛାଡିଲେ ଯାଇ ଯାହା ଘରୁକୁ ଯିବି ଆଉ। ଆପଣଙ୍କ ସାଡେ ବର୍ଷା ହଉଚି?
ହଁ ଏବେ ବି ବର୍ଷା ହଉଛି। ଆମେ ବି ସେଇ ହଇରାଣ ହଉଛୁ ବର୍ଷାରେ। ଆଉ ଆପଣ ଅଁ ଓ ସକାଳ ସାତେଟାରୁ ଆଉ ବର୍ଷା ରାତି ସାରା ଲଗେଇଚି ପୁରା ବର୍ଷା। ବର୍ଷା ଛାଡିଆର ନାହିଁ। ଏବେ ବି ନ୍ୟୁଜ୍ କହୁଥିଲେ
ଲଘୁଚାପ ଯେହେତୁ ରହୁଛି, ସେ ବର୍ଷା ହିଁ ହବ ଆଉ।
ହଁ ସେ ଲଘୁଚାପ କହିଛି ତ ଦଶ ତାରିଖ ପର୍ଯ୍ୟନ୍ତ। ହଁ ଏବେ ବସିଥିଲି ଆଉ, ଆପଣ କଣ କରୁଥିଲେ?
ମୁଁ ଏଇ ଠିଆ ହେଇଛି ଯେହେତୁ ବର୍ଷା ହଉଛି ଯାଇ ହଉନି ଠିଆ ହେଇଚି ଆଉ। ଶୁଣାଯାଉଛି ମ ଆପଣ ମୋ ଭଏସ୍?
ହଁ ଭଲରେ ଶୁଣା ଯାଉଛି, ଆଉ ଅ ଆପଣ ଉଁ
ଓ ହଁ ମୁଁ ଖାଇଥିଲି ଭାତ ଅରୁଆ ଭାତ, ଡାଲମା, ଭଜା ଆଉ ଖଟା ଏମିତି ଖାଇଥିଲି, ଆପଣ କଣ ଖାଇଥିଲେ? ନାଇଁ ନାଇଁ ଆଜି ସଟର ଡେ ଶନିବାର ତ। ଶନିବାର ତ ସେଥିପାଇଁ, ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି କି ସୁଜି ଉପମା ଖାଇଥିଲି, ଯେହେତୁ
କ୍ଲିୟର୍ ଟିକେ ଶୁଭୁନି, ଆପଣଙ୍କ କଥା କ୍ଲିୟର୍ ଶୁଭୁନି? କଟୁଛି ଭଏସ କଟୁଛି
ଭଏସ୍ ଏବେ ଆସୁଚି ଆପଣଙ୍କୁ?
ନାଇଁ ଅଧା ଅଧା ଆସୁଛି, ଅଧା ଅଧା ବ୍ରେକ୍ ହଉଛି।
ଶୁଣା ଯାଉଛି।
ହଁ ଶୁଣା ଯାଉଛି ଏବେ। ଆଉ ଆପଣ କଣ କରୁଥିଲେ? ଏବେ ରଥଯାତ୍ରା ଆସିଲାଣି ଆପଣ ଆଉ ସେ ବିଷୟରେ କଣ ପ୍ରପୋଜାଲ କରିଛନ୍ତି?
ରଥଯାତ୍ରା ଯେହେତୁ, ପୁରୀ ଆମ ଘର ପାଖାପାଖିରୁ ଯେଉ ପୁରୀ ଆମ ଘର ପାଖାପାଖିରୁ ଏତେ ବି ଦୂର ନୁହଁ, ତିରିଶ କିଲୋମିଟର ଷାଠିଏ ମାନେ ତିରିଶ ପଚାଶ କିଲୋମିଟର ହବ। ତିନି ଥର ଯାଏ, ବୁଲି ଆସିବା ପାଇଁ ପୁରୀ। ରଥଯାତ୍ରା ଏବେ କିଛି ଦିନ ତ ତଳେ ଯାଇଥିଲି, ଦେଖି ସବୁ ଅକ୍ଷୟ ତୃତୀଆ ଚାଲିଥିଲା ସେତେବେଳେ କଳା ସବୁ କାମ ଆରମ୍ଭ ହୋଇଥିଲା ସେଇ ଦିନ। ତ ମୁଁ ସେତେବେଳେ ଯାଇଥିଲି ଯୋଉ, ରଥ ଦେଖିକି ଆସିଥିଲି ତିଆରି ରଥଯାତ୍ରା ବିଷୟରେ ମୁଁ ଏତେ ତ କିଛି ଜାଣିନି, କିନ୍ତୁ ଯାଏ ରଥଯାତ୍ରା ଦେଖିବା ପାଇଁ। ଆଉ ସ୍ନାନ ବିଜେ ଦେଖିବା ପାଇଁ, ଯୋଉଦିନ ରସଗୋଲା ଦିବସ ପଡେ। ତାଙ୍କର ଯାହା ନୀତିକାନ୍ତି ସବୁ ମୁଁ ମୋର ସେ ସବୁ ଦେଖିକି ଆସେ, କିନ୍ତୁ କେବେ ରଥଯାତ୍ରାକୁ ଯାଇନି ଏତେ ଲୋକ ଗହଳିରେ। ଯେହେତୁ ଘରେ ମନା କରନ୍ତି, ଆପଣ ଜାଣିଛ
ହଁ ରଥଯାତ୍ରା ତ ଗୋଟେ, ଜଗନ୍ନାଥଙ୍କର ବଡ ପର୍ବ ସେଇଟା ଗୋଟେ। ଣ ଇଏ ଭକ୍ତି ଆଉ ପ୍ରେମର ଗୋଟେ ପ୍ରତୀକ। ଆଉ ଆମର ଆଷାଢ ମାସରେ, ଆଷାଢ ମାସରେ ତାଙ୍କର ସ୍ନାନ ପୂର୍ଣମୀ ରଥଯାତ୍ରାଙ୍କ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ରଥଯାତ୍ରାର ସ୍ନାନ ପୂର୍ଣ୍ଣିମରେ ପଡ଼େ। ଠାକୁର ତିନି ଠାକୁର ଉଁ ଗାଧାନ୍ତି ଉଁ ତାଙ୍କର ଗରାରେ ପାଣି ଆସି, ଜଗନ୍ନାଥଙ୍କର ପାଣି ଆସେ ପଇଁତିରିଶ ଗର ରା ପାଣିରେ ଜଗନ୍ନାଥ ଗାଧାନ୍ତି, ଶହେ ଶହେ ଆଠ ଗରା।
ଶହେ ଆଠ ଗରା ସବୁ ମିଶିକି ବୋଧେ? ପଇଁତିରିଶ ତେତିଶ
ନାଇଁ ନାଇଁ ନାଇଁ ନାଇଁ ଜଗନ୍ନାଥଙ୍କର ଶହେ ଆଠେ। ଓ ତିନି ଜଣଙ୍କର ଶହେ ଆଠେ ପାଣିରେ ଗାଧାନ୍ତି। ହଁ ତିନି ଜଣଙ୍କର ଶହେ ଆଠ ପାଣିରେ ଗାଧାନ୍ତି। ଜଗନ୍ନାଥ ପଇଁତିରିଶ ଗରା ପାଣିରେ ଗାଧାନ୍ତି, ସେ ବହୁତ ପାଣିରେ ଗାଧାନ୍ତି। ଆଉ ବଳଭଦ୍ର ତେତିଶ ଗରା ପାଣିରେ ଗାଧାନ୍ତି।
ଆଜ୍ଞା।
ଆଉ ସୁଭଦ୍ରା ବାଇଶ ଗରା ପାଣିରେ ଗାଧାନ୍ତି। ଆଉ ସୁଦର୍ଶନ ଯିଏ ଅଠର ଘରା ପାଣି। ତାଙ୍କର ସୁନା କୂଅ ଗୋଟେ ଅଛି ସେଇ ସୁନା କୂଅରୁ ଆସିକି ପାଣିରୁ ଗାଧ ଧାନ୍ତି ସେ।
ଆଜ୍ଞା ବୁଝିଲି ଯେହେତୁ ସେ ଅଧିକ ଗାଧାନ୍ତି, ତ ତାଙ୍କ ଦେହ ଖରାପ ହୁଏ।
ହଁ ହଁ ତାଙ୍କର ଅଧିକ ସିଏ ଏବେ ଉଁ ଏ ଯୋଉ ତାଙ୍କର ଅଣସର ଘରରେ ସେ ଏବେ ତାଙ୍କର ଜରରେ ଅଛନ୍ତି। ତାଙ୍କର ସେଇଠି ଏବେ ଅ ଇଏ ହଉଥିବ ପାଞ୍ଚଣ ପାଣି ଯାଏ। ତାପରେ ଉ ପାଞ୍ଚଳ ପାଣିରେ ତାଙ୍କର ଇଏ କରନ୍ତି। ନ୍ତି, ଔଷଧି ଆଣିକି ଦିଅନ୍ତି ତାପରେ ଫୁଲେରି ତେଲ ଆଣନ୍ତି ତେଲ ଆଉ ଆଣି କି ତାଙ୍କୁ ଦିଅନ୍ତି ଏମିତି ତାଙ୍କର ହେଇ ସାରିଲା ପରେ ତାପରେ ଫଳ ଫଳ ଖାଇକିରି ତାପରେ ତାଙ୍କର ଉ ଏକୋଇଶ ଦିନ ରହିକିରି ନା ପନ୍ଦର ଦିନ ରହିକରି ସେବା
ହଁ ଯାଇଚି। ଦେଖିବାକୁ ଯାଇଚି ଜ ଜଗନ୍ନାଥ ନ୍ନାଥ ଉ ପ ରଥ ରଥଯାତ୍ରା ପନ୍ଦର ଦିନ ରହିସାରିଲା ପରେ ତାଙ୍କର ପଦାକୁ ଆସନ୍ତି ରଥଯାତ୍ରା ତ୍ରାରେ ଉ ତାଙ୍କ ମାଉସୀ ଘରକୁ ଯିବା ପାଇଁ ସେ ବଡଦାଣ୍ଡକୁ ଆସନ୍ତି।। ଗୁଣ୍ଡିଚାଘରକୁ ଯିବା ପାଇଁ ବଦଦାଣ୍ଡକୁ ଆସନ୍ତି। ଆଉ ସେ ପହଣ୍ଡିଅ ହଁ ଗୁଣ୍ଡିଚା ଯାତ୍ରା ଦିନ ସେ ତେ ତିନି ଠାକୁର ପହଣ୍ଡି ହେଇକି ରଥ ଉପରକୁ ଆସିବେ। ରଥକୁ ଆଉ ସୁଦର୍ଶନକୁ ବି ଉ ପହଁଣ୍ଡି କରିକି ଆଣ ନ୍ତି ତିନି ଠାକୁରଙ୍କୁ ରଥ ଉପରେ ସଜେଇକି ବସାନ୍ତି, ତାପରେ ରାଜା ଆସନ୍ତି ଯୋଉ ଛେରା ହରା କରନ୍ତି। ଅ କରିକି ସାରିକି ତିନି ଠାକୁରଙ୍କୁ ଗୁଣ୍ଡିଚା ମନ୍ଦିରକୁ ତାଙ୍କ ମାଉସୀ ମା ଘରକୁ ତାକୁ ନେଇକି ଯାଆନ୍ତି, ମାଉସି ମା ଘରୁ ସେଠି ଯାଇକି ସେ ଗୋଟେ ଗୋଟେ ଦିନରେ ସେ ଯାଆନ୍ତିନି ଦୁଇ ଦିନ ଲାଗେ ଯିବା ପାଇଁ ତାଙ୍କୁ। ହଁ ବେଳେବେଳେ ହୁଁ ଯାଆନ୍ତି ତାପରେ ସେ ଏଠି ଯାଇକରି ତାଙ୍କ ମାଉସୀ ଘରେ ରୁହନ୍ତି, ଏ ନଅ ଦିନ ଯାକ ରହିକିରି ହୁଁ ନଅ ଦିନ ରହିକି ସେଠି ତାଙ୍କର ମାଉସୀଙ୍କ ଠାରୁ ପୋଡ ପିଠା ଖାଆନ୍ତି।
ପୋଡ଼ପିଠା ଖାଇକରି ପୁଣି ବାହୁଡ଼ା ଦିନ ତାଙ୍କର ବାହୁଡ଼ା ନଅ ଦିନ ପରେ ବାହୁଡ଼ା ଆସେ। ବାହୁଡା ଦିନ ସେ ପୁଣି ବାହୁଡା ଯାତ୍ ତା ହୁଏ, ସେ ଦିନ ବହୁତ ମ ପାଏ ଯୋଉ ପାଞ୍ଚ ଦିନ ବାହୁଡା ହୋଇଥାଏ, ସେଠି ବହୁତ ମାନେ ଯାତ୍ରା ବି ପଡିଥାଏ ଲୋକଙ୍କର ବହୁତ ଭିଡ ବି ହୁଏ।
ଆଜ୍ଞା ଏ ପେ ପ୍ରଭୁ ନୁହଁନ୍ତ ପ୍ରଭୁ ତାଙ୍କ ଦର୍ଶନ ଦବା ପାଇଁ ବଲେ ଭକ୍ତ ମାନଙ୍କ ପାଖକୁ ଆସୁଚନ୍ତି ସେଥିପାଇଁ ତ ବହୁତ ଭିଡ ରହିବ।
ହୁଁ ସେଠି ବହୁତ ଭିଡ, ତାଙ୍କର ମୁକ୍ତି ମଣ୍ଡପ ଯୋଉ ଅ ଯାଆନ୍ତି ଯୋଉ ବାହୁଡା ଗୁଣ୍ଡିଚା ମନ୍ଦିର ଯାଆନ୍ତି। ସେଠି ସେଠି ଲୋକମାନେେ ବହୁତ ଭିଡ ଆଡପ ଆଡ଼ପ ମଣ୍ଡପରେ ବହୁତ ଭିଡ଼ ମାନେ ହୁଏ ସେଠି ଦେଖିବା ପାଇଁ। ଆଡପ ମଣ୍ଡପରେ ଦର୍ଶନ କଲେ ଠାରଙ୍କର ସବୁ କୋଟି କୋଟି କୁହନ୍ତି ଲୋକ କୁହନ୍ତି କୋଟି କୋଟି ତମର ପାପରୁ ମୁକ୍ତ ମାନେ ହେଇଯାଅ।
ଆମ ଘରେ ଯାଇଛନ୍ତି।
ହୁଁ ହୁଁ ମୁଁ ଆଡପ ମଣ୍ଡପକୁୁ ଯାଇଚି। ହୁଁ ହୁଁ ବହୁତ ଥର ଯାଇଚି ଦି ଦି ତିିନିଥର ଯାଇଛି ଆଡପ ମଣ୍ଡପରେ ଦର୍ଶନ କରିଛି ବହୁତ ବଢିଆ ଲାଗେ ଦର୍ଶ ର୍ଶନ କରିବାକୁ ଯେତେ ଗହଳି ହେଇଥାଉ ପଛେ ତମକୁ ମଜା ଲାଗିବ ମାନେ ଠାକୁରଙ୍କ ପାଖକୁ ପାଖକୁ ଗଲେ ତମ ଭାବ ବିଭୋର ହେଇଯିବ ପୁରା। ସେଇଥିପାଇଁ କହନ୍ତି ଜଗନ୍ନାଥ ହଉଚନ୍ତି ଭାବ ବିହୋର ବିନୋଦିନିଆ।
ହ ଆପଣଙ୍କର ବହୁତ ଭଲ ସୌଭାଗ୍ୟ କି ଆପଣ ଏତେ ବାଟ ରୁ ଆସିକି ପ୍ରଭୁଙ୍କୁ ଦେଖି ଦେଖିଛନ୍ତି ଆମେ ପାଖରେ ଥାଇକିବି ସୌଭାଗ୍ୟ ପାଇନୁ। କିନ୍ତୁ ଆମେ ଯାଉ ଦେଖା ଦର୍ଶନ କରିକି ଆସୁ ହେରି। ପହଣ୍ଡି ବିଜେରେ ଯାଉ। ଆଉ ରଥଯାତ୍ରାରେ ଯେହେତୁ ଏତେ ଗହଳି ଥାଏ ଆମେ ଯା ଯାଇ ପାରୁନା ସୁନାବେଶ ଦିନ ଯାଉ। ପାଖରେ ଥାନ୍ତି ତ ଆମେ ଯାଇପାରୁ କିନ୍ତୁ ଆପଣଙ୍କର ସୌଭାଗ୍ୟ ଆମ ଆପଣ ଏତେ ବାଟରୁ ଆସିକି ପ୍ରଭୁଙ୍କୁ ଆଡପ ମୁଣ୍ଡରେ ଦେଖିକି
ସିଏ ହଉଛି ଠାକୁରଙ୍କର ଗୋଟେ ଦୟା। ତମର ଯଦି ଡୋରନ ଲାଗିଥିବ ସେଠିକି ତମେ ବି ଯାଇପାରିବନେଇ। ଆମର ଯେତେ ତମେ ଯେତେ ଚାହିଁଲେ ବି ସେଠିକି ଯାଇପାରିବନି। ତମ ଡୋର ଯୋଉପଅନ୍ତ ନ ଲାଗିଥିବ ସେ ଯାଇପାରିବନି ସେ ଠାକୁରଙ୍କର ଏମିତି ଗୋଟେ ମାୟା ହବ ତମେ ନ ଚାହିଁକି ବି ସେଠିକି ଯାଇପାରିବ। ମାନେ ତମର ଇଚ୍ଛା ଯୋଉନ କଣ ହ ଇଚ୍ଛା ନାହିଁ ମାନେ ଇଛା ଅଛି ଯିବା ପାଇଁ ତାଙ୍କ ଡର ଲାଗିଗଲେ ତମେ ଅଟୋମେଟିକ ଯିବ ହେରି।
ଆଜ୍ଞା ମ୍ୟାଡାାମ, ମ୍ୟାଡାାମ ଆପଣ ମହାପ୍ରଭୁଙ୍କର ଛପନ ଭୋଗ ବିଷୟରୁ ତାଙ୍କୁ କିଛି ବନେଇବା ବନେଇ ଜାଣିଛନ୍ତି ତା ଭିତରୁ କିଛି ଗୋଟେ ବି?
ମହାପ୍ରଭୁଙ୍କ ଛପନ ମହାପ୍ରଭୁଙ୍କ ଛପନ ଭୋଗ ବିଷୟରୁ ଖେଚୁଡି ଭୋଗ ତାଙ୍କର ବନ୍ୟା ତ ଜାଣିନି କିନ୍ତୁ
ନ ଆପଣ କେବେ ବନେଇ ଜାଣିଛନ୍ତି?
ନିଆଁ ଜାଣିନି ଇଏ କର କିନ୍ତୁ ନାଇଁ ସେମତି କିଛି ମାନେ ଇଏ କରିନି, କିନ୍ତୁ ଉ ତାଙ୍କ ଛପନ ଭୋଗ ସବୁବେଳେ ମାନେ ଭୋଗ ଲାଗେ ବୋଲି ଇଏ କରେ ସେ କିନ୍ତୁ ହୁଁ ପାଇଛି କିନ୍ତୁ, ହଁ ଶୁଣିଛି କିନ୍ତୁ ପାଇଛି ବ
ପୁରୀ ଯାଇଛନ୍ତି ବୁଲିବାକୁ ଅଭଢା ତ ନିଶ୍ଚୟ ଖାଇଥେବେ? ତାର ତାର ତାର ଅନୁଭୂତି କେମିତି? ଥାଏ ଆପଣଙ୍କୁ ଶ୍ରୀମନ୍ଦିରରେ ବସିକି ଅବଢା ଖାଇବାର
ବହୁତ ଭଲ ଲାଗେ। ମାନେ ଉ ତମକୁ ଯେମିତି ଅମୃତ ମିଳିଲା ପରେ ଲାଗେ ଯେମିତି। ସେ ଅଭଢା ଖାଇଲେ ତମେ ଥରେ ଯାଇକି ଦେଖ। ପୁରୀର ଅଭଢା ସେଇଠି ତାଙ୍କର ଅଭଢା ଇଏରେ
ଆଜ୍ଞା ମ୍ୟାଡ଼ାମ୍।
ହୁଁ, ତାଙ୍କର ସେଇ ସ୍ଥାନକୁ ଯାଓ।
ଆଜ୍ଞା, ଆପଣ କନ ଡି ଯୋଉ ମଧ୍ୟାନ ଭୋ କଣ ରୋଷେଇ କଣ କରିଥିଲେ?
ଆମର ମଧ୍ୟାହ୍ନ ଭଷରେ ରୋଷେଇ ହେଇଥିଲା ଭାତ ଡାଲମା ଆଉ ଭଜା ଖଟା। ହୁଁ ଆପଣଙ୍କର?
ଡାଲମା ଡାଲମା ର ମଧ୍ୟ ଗୋଟେ ରେସିପି ଯେମିତି ଆପଣ ବନେଇଛନ୍ତି?
ହୁଁ ହୁଁ।
କହିପାରିବି କେମିତି କଣ କରିକି ବନେଇଲେ?
ହୁଁ। ଡାଲମା ଉ ପ୍ରଥମେ ପରିବା ବିଭିନ୍ନ ପ୍ରକାର ପରିବା କାଟିବେ କଖାରୁ ଆଳୁ ସାରୁ, ଦେଶୀ ଆଳୁ ବିଇଞ୍ଚୁଇ ଯାହା ପରିବା ଥିବ କଞ୍ଚା ପରିବା। କଣ କହିଲେ?
ମୁଁ କହିଲି ଆପଣ ଯୋଉ ପ୍ରଣାଳୀରେ ରୋଷେଇ କରିଛନ୍ତି ଆଜି ମତେ ସେଇଟା କହିପାରିବେ?
ହୁଁ ହୁଁ ହୁଁ କହୁଛି କହୁଛି ସେଇ କଥା। ଆପଣ ବିଭିନ୍ନ ପ୍ରକାର ପରିବା କଞ୍ଚା ପରିବା ସବୁ କାଟିବେ କଖାରୁ ସାରୁ ଆଳୁ। ଉଁ ବାଇଗଣ। ଉଁ ଦେଶୀ ଆଳୁ ସବୁ କାଟିବେ ତାକୁ ରଖିବେ ତାପରେ ଆମର ପାଣି ଗରମ କରିକି ଡାଲି ପକେଇବେ, ଯେତିକି ଆପଣଙ୍କର ଡାଲି ଦରକାର ସେତିକି ଡାଲି ପକେଇବେ ଦି ଗିନା ଡାଲି ତରକାରୀରେ ଦି ଗିନା ଡାଲି ପକେଇବେ ପରିବା ଦୁ ଇଶ ଦୁଇଶ ଖଣ୍ଡେ କାଟିିଥିବେ ସବୁ ମିଶେଇକୀରି ତାପରେ ଉ ପରିବା ଡାଲି ଯୋଉ, କଟିଗଲା। କିଛି ନହିଁ ସିଏ ଗୋଟେ ଆମର କଣ କହିଲ? ଆ ଦଶ ମିନିଟ୍ ଓଡିଶା ଲୋକ ନୁହେ କଣ କହିଲ